ଆଉ କଣ କରଚୁ?
ଏଁ ନା ଆମ ଏଇଠି ଆଣିକି ରୋଲ ଟେ ଖାଇକି ବସିଛି ଦୋକାନରେ ଆଉ।
ଆଉ ରୋଲେ ଭଲ ମସଲା ପୁରେଇକି ଦଉଛି ନାଁ ଅଳ୍ପ ଟିକେ ଟିକେ।
ନାଇଁ ଭଲ କରିକି ଦଉଚି ନାଁ।
ହଉ କାଲି ତିନି ଚାରିଟା ପଠେଇଦବୁ ଖାଇବା।
ହଉ ତା କହିଲା ଆଗ ଆଁ
ଏଇନା ପଠେଇଦେ ଚାରଟା ଖଣ୍ଡେ ଖାଇଦବା।
ଏଇନା କଣ କରିଛି ସେ ଆଗୁଆ ଶେଖିକି ବହୁତ ବେଳୁ ମାନେ ହେଟା କଣ ରୁଟି ଟାକୁ ରଖି ଦେଇଚି।
ଓହୋ ଟାଣୁଆ ଲାଗୁଚି ଆଉ ରୁଟିଟା ତ ସେଖିକି ଆଗୁଆ ରଖିଥାନ୍ତେ ଆଉ।
ତେଲ ମାରିକି ପୁଣି ସେକିକି ଦଉଚି ଭଲ ଲାଗୁଚି ଯେ ସେ ଆଗରୁ ତ ଏମିତି କରେନି ଏବେ କଣ ଏମିତି ଅଚୁ କିଆଣୀ ମୁଁ ଆଜ୍
ନାଇଁ ସେ ରୋଲ୍ ଟା ତ ସେମିତି ହିଁ ହୁଏ।
ହୁଁ ସାଗୁଆ ବହୁତ କରିକି ରଖିଦେଇଚି ଅଧା ମାନେ ଅଧା ସିଜାଳିଆ।
ହଁ ସେମିତି ତ ହୁଏ ରୁଟି ଟା ସେମାନେ ଆଗେ କରି ରଖିଥାନ୍ତି। ତାପରେ ଯୋଉ ଇଏ କରନ୍ତି।
ଓହୋ ଆ ହେଇଥିବ ତାହେଲେ।
ଆଉ ସେମିତି ରଖିଥାନ୍ତି ମସଲା ବେଶୀ ଦେଉଛି ନା ଅଳ୍ପ ଟିକେ ସେଇଟା ହେଲା ମେନ୍ ମ୍ୟାଟର୍।
ନାଇଁ ମୁଁ ଯାଇକି କହିଲେ ସେ ଦେବ ଭଲ।
ଏଟା ସତୁ ଫତୁ ପୁରାଇ ପନରି ଫନରି ପୁରାଇ।
ଷାଠିଏ ଟଙ୍କା ଏବେ ନେଉଚୁ ଆଉ।
ଓ ଷାଠିଏ କଦୁଥିବା ବା କଲେ ତୋଁଠୁ ପଚଶ ବୋଲି।
ନାଁ ଆଜି ତ କଣ ଷାଠିଏ ନେଲା।
ହଁ ଥାଉ କାଲିକା ଆଣିବା ଆଜି ଏରା। କାଲି ସନ୍ଧ୍ୟା ରୋଷେଇ ଟା ବନ୍ଦ କରିଦେଇକି ଆଣି ଗୋଟେ ଗୋଟେ ଖାଇଦେଲେ ହେଇଯିବ ନାଁ।
ହଁ କାଲିକି ନେଇଯିବ।
ଗୋଟେ ଗୋଟେ ଆଗଣିବ ଖାଇଦବ ମନ ବୁଝିଯିବ।
ନାଇଁ ବହୁତ ପସେଇକି ଦେଇଥିଲା।
ସେଇଥିପାଇଁ ଷାଠିଏ କରିଥିବ ଆଉ।
ହୁଁ।
ନାଇଁ ତମେ ଆଗୁଆ କହି ସନ୍ଧ୍ୟାବେଳକୁ କହଲେ ଭଲ ମସଲା ରଖି ତ ଦବ ଏଇ ନା ତାର ମାସଲା ସରି ସୁରା ଯିବନି।
ନାଇଁ ଆଠଟା ହେଇଛି ଅଛି ସବୁରେ ଆଉ କହିବୁ ଯଦି କହିଦେବି କରିକି ଦବ ଆସି କିଏ ନେବ।
ନା ଥାଉ ଏନା ଇଚ୍ଛା ନାହିଁ ଛାତି ପଡୁଛି କାଲି ଆଣେବା। ଆଉ ଏଇଟା କଥା।
ହଁ।
ଚୁଇଁ ପଳେଇଲାନି ଘରକୁ?
ହଁ ସେ ଏବେ ଗଲା ବା ସେ ଆମ ସାଇର ଜଣଙ୍କର ବାହାଘର ତ
ହଁ।
ସେ ମୁଁ କହିଲି ଯାଆ ସେଠି ମାଇକି ବାଜୁଛି ଖୁସି ହବୁ ଏଇ ଦୋକାନରେ କଣ କରିବୁ?
ଆଉ ଘରେ ପୁଣି କିଏ ପିଠା ଖାଇବ ନା ରୋଲ୍ ଖାଇ ପୁଣି ପିଠା ଖାଇଦେବ?
ନାଇଁ ସିଏ ଖାଇନି ସିଏ ଗଲା ପରେ ମୁଁ ଆଣି ଖାଇଛି ଏଠି ଆଉ ଜଣେ ଆସିଥିଲେ ଜଣେ କଷ୍ଟମରତ ହୁଁ। ହଁ ମୁଁ ଭାତ ଖାଇବି ମୁଁ ପିଠା ଖାଏନି।
ନହେଲେ ଗ୍ୟାସ୍ ହେଇଯିବ।
ନା ମୁଁ ପିଠା ଖାଏନି ମୁଁ ଭାତ ମୋର ଖାଇବି ଏ ଜଣେ ଆ ଥିଲା କଷ୍ଟମର ଯେ ସେ କହିଲେ ମୁଁ ଗୋଟେ ରୋଲ୍ ଆଣେ ଖାଇବା। ଆଣିକି ଗୋଟାଏ ଖାଇଦେଲୁ ଅଧା ଅଧା କରିକି ଆଉ।
କଁ ହାପ୍ ହାପ୍ କରି ଖାଇଦେଲ?
ହଁ।
ହଁ।
ଭାଉଜ ଦିଟା ବୋତଲ୍ ନେଇଥିଲି ଆଉ ଗୋଟେ ବୋ କଁ କହିଲ?
ଆଣିଆକୁ କୋରଦିନ ଯିବୁ?
ଏ ଆଉ ଦି ତିନି ଦିନି ପରେ ଯିବି ଆଉ। ମୁଁ ଗୋଟେ ଏକ୍ସ ଟ୍ରା ବୋତଲ୍ ସେ ହେଲା ନାଇ ବାବୁ ଏଇ ଯଉ ଆଇିଲ ଅବଧା ଆଇିଲବ ତ ଖରାପ ହବ
ଏଇନେ ବେପାର କେମ୍ ତି କଣ ଚାଲିଛି?
ବେପାର ସେଇଭଳିଆ ଚାଲିଛି ଆଉ।
ହଁ ହାତୁରୁ।
ଅଁ ହଁ।
ହୁଁ ନାଇଁ ଆଉ ଜିନିଷ ବି ବହୁତୁ ସରିଗଲାଣି ଯିବୁ ତ ଆଉ ଆଣିଆ ପାଇଁ।
ଓହୋ।
ହଁ ଆଉ ରଜ କୁ ଯୋଉ ଗାଁକୁ ପଳେଇଲି ଯାହା ଯେମିତି ସରିଯାଇଚି
ମୁଁ ଆଉ ଆସିନି ଆଉ।
ନାଇଁ ଅଠେଇଶି ତାରିଖ ଦେଖିିଆ ଦୋକାନ ବନ୍ଦ ସେତିକିବଳେ ଯିବି ଆଉ।
ହଁ ଆଉ ଅଳ୍ପ ଦିନି ତ। ରବିବାର ଦିନ ରବିବାର ଦିନ ପୁଣି ବଜାର ଖୋଲା ଥିବା ଦରକାର ନା ଆଉ।
ରବିବାରେ ହାଫ୍ ଡେ।
ହଁ ତାହଲେ ସକାଳୁ ଯାଇଁ ନେଇ ଆଇଲେ ହବ?
ହଁ।
ଦୋକାନ ସକାଳଟା ପୁଣି ପୁଣି ସେଦିନ ଭୋଜି ଅଛି ତମ ସାଇର ବାହାଘର ଭୋଜି।
ହଁ ତାଙ୍କର ବି ଖରା ବେଳ ଭୋଜି। ନାଇଁ ଅଠେଇଶି ତାରିଖ ବା ଦୋକାନ ବନ୍ଦ ବଜାର ବନ୍ଦ ନୁହଁ କି ଆମର।
ତାହେଲେ ଭଲ ହବ ଯାଇକି ଜିନିଷ ନେଇକି ପଳେଇ ଆସିକି ତାପରେ ଭୋଜି ଖାଇ ପଳେଇବ ଆଉ ଭଲ ହବ ଆଉ ରୋଷେଇବାସ ନାହିଁ ସେଦିନ ଆଉ।
ହଁ।
ରୋଷେଇ ବାସ ନାହିଁ ଆଉ। ହଉ।
ଆଉ ଛୁଆଗୁରା ପାଠ ପଢୁଛନ୍
ନାଇଁ ପାଠ ପଢୁନାହାଁତି ତ ବସି ଖାଉଛି ଜଣେ ଆଉ ଜଣେ ବୁଲୁଚି।
ଓ ହୋ।
ପାଠ ପଢୁନାହାନ୍ତି।
ଆଉ ତମ ଟିଭି କଣ ପୋଡି ଯାଇଥିଲା ଯୋଉ ବିଜୁଳି ମାରିଥିଲା
ହଁ ବା ଟିଭି ପୋଡି ଯାଇଛି ସେ ଷୋଳଶହ ଟଙ୍କା ନେଇକି ଆଣିବେ ବୋଲି ଟିଭି ଟାକୁ କଣ ତୁ କହିଲୁ ଷୋହଳଶହ ଟଙ୍କା ନେଲେ ହେ ହଁ ସେ ନେଇ ଯାଇଚନ୍ତି ତିନି ଚାରି ଦିନ ହେଲାଣି ଆଉ ଆଜି ଆଣିକି ଆସିବେ ବୋଲି କଁ ସେ ଷୋଳଶହ ଟଙ୍କା ଧରିକି ବସିଥିଲେ ତ। କାଁ ଆସ
ଓ ହୋ କିଏ ଚିହ୍ନା ଲୋକ ନେଇଯି କି?
ମୁଁ ଜାଣିନି ସେ କିଏ, ଏ କ ଠକିଦବେ ମୁଁ ଜାଞ୍ଚି।
ହଁ ମ ଏ ଟିଭି ଥରେ ଖରାପ ହେଲେ ସେ ଗଲା।
ଆଉ ଗୋଟେ ଟିଭି ଆମର ଥିଲା ତାକୁ ଏମିତି ଖରାପ ହେଲା ତା ଚାରି ହଜାର ଟଙ୍କା ଦେଇ ସଜାଡିଲୁ ପୁଣି ଫୁଣି ଖରାପ ହେଇଗଲା ମାସେ ନା ପନ୍ଦର ଦିନ ଯାଏ ଯେ ତାକୁ କବାଡି ଆଉ ଦେଲୁ ବି ସେ ନେଲାନି।
ନା ତା ଭିତରେ କଣ ଅଛି କି ଏବେ- ଏବେ ବା ଏଲସିଡି ଟିଭି ଭିତରେ କିଛି ନାହିଁ ସେମାନେ ନେଇ କଣ କରି ଆଗରୁ ଯୋଉ ବଡ ଟିଭି ଗୁରା ହଁ। ସେଇଥିପାଇଁ ନେଇଯାଆନ୍ତି ଏରା କଣ କରିବେ ମୋର ଟିଭି ଟା ପୋ ଡିଥିଲା ପଛ ପଟ ଖୋଲିଥିଲୁ ଯେ ତା ଭିତରେ କିଛି ନାହିଁ।
କିଛି ନାହିଁ ହଁ ତ।
କିଛି ନାହିଁ ପା।
କାଚ ଟାକୁ ନେଇକି କଣ କରିବେ?
ନାଇଁ ସେ ପା କହିଲେ କହିଲେ ଏଟା ପ୍ଲାଷ୍ଟିକ ହେଇଥିଲେ ବି ହେଲେ ଟଙ୍କାକ କି ଆଠନା ହୁଅନ୍ତା କି ମାଗଣା ମୁଁ କିଲି ମାଗଣା ନ କଲୋ ଫାଇବର ଟା ଆଛା। ଏଇଟା କଣ ହବ ଏଟା କିଛି କାମରେ ଆଉ ଲାଗିବନି ପ୍ଲାଷ୍ଟିକ ଟା ପୁଣି ରିସାଇକେଲିଂ ହେଇଯିବ। କିନ୍ତୁ ଫାଇବରଟା କିଛି ହେଇପାରିବନି।
ସେଇ ବା। ହଁ ବିଜୁଳି ପୋଡିଦେଲା ଆଉ ଏ କରେଣ୍ଟ୍ ଟା ସିନା କାଟି କାଟି ଦେଇଥିଲେ ହେଇଥାନ୍ତା ମେନ୍ ସ୍ୱିଚ୍।
ଠିକି ଘଡଘଡି ମାଇଲା ମାନେ ମେନ୍ ସ୍ୱିଚ କାଟିଦବ ଆଉ।
ହଁ ଆ-ଆମର ମେନ୍ ସୁଇଚ ପକେଇ ଦେଇେଇକି ସେମିତି ବସ୍ତିବୁ ପା ଅନ୍ଧାରରେ।
ମୁଁ ଏଥର ସେୟଆ ବି କରିବି ଏ ଯୋଉ ଆକୁଆଡେ ପ୍ଲକ ଖୋଲ ଅ ପୁଣି ଫ୍ରିଜ ପ୍ଲକ୍ ଖୋଲ୍ ୱାଂ ସିଂମେସିନ୍ ପ୍ଲକ୍ ଖୋଲ ପୁଣି ଗ୍ରାଇଣ୍ଡର ପ୍ଲକ ଖୋଲ ଏତେ ଧନ୍ଦା କରିବାର ଥିବ ମେନ୍ ଶ୍ୱିଚ୍ କାଢ଼ିଦେଲା ଗଲା ସଇଲା।
ଆ ଆମର ବା ମେନ୍ ସୁଇଚ୍ ପୁରା କାଟିଦବୁ ଚୁବୁ କି ବସିବୁ।
ଫୁଣି ଯେତେବେଳେ ଦେଖିଲେ ଆଇନ ଆଇଲା ପୁଣି ଲଗେଇଲ ନାଇଁ କି।
ହଁ ହଁ ଆ ସବୁଆଡେ ଇଲେକ୍ଟ୍ରିକ ସପ୍ଲାଏ ଟା ବନ୍ଦ ହେଇଯିବ
ହଁ ସବୁଆଡେ ସେଫ୍ଟି ହେଇକି ରହିଲା।
ଆଉ ସେ ସୁଇଚ ବନ୍ଦ ଥିଲେ ବି ତ ଫ୍ୟାନ ଗରା ପଡିଯାଉଛି ନା ନାଇଁ କରେଣ୍ଟ ଟା ତା ପାଖକୁ ଥାଏ।
ହଁ ବା କରେଣ୍ଟ ଟା ଥାଏ ନା।
ହୁଁ।
ଆଉ ଏଇୟା ଆଉ। ଗାଁକୁୁ ଖୁଦରୁକୁଣୀ ଯିବୁ?
ଏ ନା ମ ଖୁଦୁରୁକୁଣୀ ଯିବିନି।
ହଁ ମ ଏବ୍
ନା ରଜକୁ ଯାଇକି ଆଇ ହଁ।
ଖୁଦୁରୁକୁଣୀ ରେ ଯା ଏରା କିଏ ଏତେ ଧନ୍ଦା କରିବ ବସିକି ନା?
ହଁ ଏ ଦଶହରା ବେଳୁକୁ ଯିବା।
ଦଶହରା ଆଳଉ ଗଲେ ବି କଣ ଗାଁରେ ହଉଛି?
ସେ ଆମ ଦଶହରା ବଳଦ ଯାତ୍ରା ଦେଖିକି ଆସିବା ଆଉ।
ଭୁବନରେ ରହିବାକୁ ବି ସୁବିଧା ଅଛି ଯେ।
ହଁ।
ଏକାଥରେ ଦଶହରା ବେଳୁ ଭାଉଜହର
ହଁ ଦେଖିବା କଣ ହଉଛି ଆଉ?
ସେଇଆଉ
ହୁଁ ଆଉ କଣ ରୋଷେଇ ହେଇନି? ଏ ଏଇନା ମେହନ୍ଦୀ ନେଇକି ଗଲ ଏ ମେହେନ୍ଦୀ ହେଇନା ନେଇକି ଲିପନ ଗଲେଣି।
କେତେ ଟା ମେହେନ୍ଦୀ ନେଇ ଗଲେ?
ଚାରିଟା ମେହେନ୍ଦୀ ନେଇଛନ୍ତି ଏଇ ଯଉଁ କିଏ ଲଗେଇଦବ କିଏ ଜାଣି କେହି ତ ନାହାନ୍ତି ଆକୁ ତ କହିଲି ଯେ ତୋ ଭାଣିଛି କି?
ହଁ।
ସେ ନାହିଁ କୁଆଡେ ଯାଇଛି ବାହାରକୁ ତାପରେ ତାର ଇଚ୍ଛା ନାହିଁ।
ଓହୋ ସେ ତାର କୁଆଡେ କାମ କରୁଥିବ ଆଉ।
ନାଇଁ ସେବେ ନାହିଁ କୁଆଡ଼େ ଗୋଟେ ଯାଇଛି ଫୋନ କରିଥିଲେ।
ଓହୋ ଆଉ ତାଙ୍କ ନାଁ କିଏ ଲେଖିଲା?
ତାଙ୍କ ନାଁ ଲେଖିବାକୁ ବି ତାକୁ ଜ ଖରାବେଳେ ଫୋନ କରିଥିଲୁ ଡାକୁଥିଲୁ ତାର ଇ ଇଚ୍ଛା ନାହିଁ କହିଲା ନାଇଁ ମୁଁ ଯିବିନି ତ ଆଉ ତୁ କହିଦେବୁ ମୁଁ ନାହିଁ ବୋଲି।
ଓ ହଁ।
ହଁ ସେଆ ଲିପନ କହିଲେ ସେ କୁଆଡେ ଗଲା ମୁଁ କହିଲି ସେ ନାହିଁ କୁଆଡେ ଯାଇଛି। ଧର କାହାକୁ କହିବେ କି ନହେଲେ ଏଇ ଯୋଉ ଆମ ସାଇଟ ଘର ଯୋଉ ମାଉସୀ ତାଙ୍କ ଝିଅ ଅ ସଂଜୁ ଯଦି ସେମତି ଲେଖିଦେବେ ଯାଇତାଇକି।
ଏ ଦେଖିନୁ ଗାଁ ରେ କେମିତି ଅଳତାରେ ଲେଖି ଦିଅନ୍ତି ନହେଲେ ଅଳତାର ଲେଖିଦେବେ।
ହଁ ନାଇଁ ସିଏ ଭଲ ତାଙ୍କ ତାଙ୍କର ଅକ୍ଷର ଭଲ ସିଏ ବି ଭଲ ମାନେ ଚିତ୍ର କରୁଛନ୍ତି ଯେ। କିନ୍ତୁ ଆ ଭଳିଆ ଟିକେ ଭଲ କରିପାରିବେନି ଆଉ। ହଁ।
ବଡ ଆର୍ଟିଷ୍ଟ ଆଉ।
ବଡ ଆର୍ଟିଷ୍ଟ ହାତ ଭଲ କିନ୍ତୁ ଗୋଟେ ନାଁ ଲେଖିଦେଲେ ହଜାର ପନ୍ଦରଶହ ଯେ।
ଆଉ ନା ତାପରେ ସେ କହିଲା ତାଙ୍କର ତାଙ୍କର ଓଡିଆରେ ଲେଖିବେ ମତେ ଓଡିଆ ଉରା ଆସିବନି ମୁଁ କହିଲି ହଁ ସେଇଟା ବି ସତ କଥା ଆଉ।
ହଁ ଓଡିଆ ଅକ୍ଷର ଉରା ତାଙ୍କୁ ଆସେନି।
ତାପରେ ତାର ଇଚ୍ଛା ନାହିଁ ଇଚ୍ଛା ଥିଲେ ସେ ଗୋଟେ ଆସିଥାନ୍ତା ଯାହାହଲେ ବି ଆଇଥାନ୍ତା।
ହଁ।
ତା ଇଚ୍ଛା ନାହିଁ କହିଲା ନା ମୁଁ ଯିବିନି ମନା କରିଦବୁ କହିବୁ ମୁଁ ନାହିଁ।
ହଁ ତାଙ୍କ ମନ ନା ଆଉ।
ହଁ ତାପରେ ସେ ପଇସା ଦେବେନି ନା।
ହଁ, ହଁ।
ଥିବ ଆଉ ଯଦି ପାଆଁଶହ ହଜାର କହିଥିଲେ ସେ ଆଇଥାନ୍ତା କି କଣ।
ଆଉ ରଙ୍ଗ ନେବେ ରଙ୍ଗ ଖର୍ଚ୍ଚ ହବ। ପରିଶ୍ରମ କରିବ ମିନି ଓହୋ ଆ ମିନିମମ୍ ଘଣ୍ଟେ ଲାଗିବ ଗୋଟେ ନାଁ ଲେଖିବାକୁ ଖାଲି କଣ ଏମତି ଲେଖିହବ ବାହାଘର ଇଏ ମାନେ ମିନିମମ୍ ଘଣ୍ଟେ।
ହଁ।
ମିନିମମ୍ ଘଣ୍ଟେ ସେ ଲେଖିଲା ବେଳକୁ ଖାଲିଟାରେ ହେଲେ ତାଙ୍କୁ ବାଧିବ।
ନାଇଁ ତାକୁ ଅଧିକ ଖୁସିରେ ସେ କହିଥାନ୍ତା ଆ ଲେଖିଦବୁ ହାତରେ ଟିକେ ମେହେନ୍ଦୀ କରିଦବୁ ଦେବି ପାଆଁଶହ ଟଙ୍କା। ଯାଇଥାନ୍ତା କି କଣ ଆଉ ସିଏ ମୂଳରୁ ଫୋନ କରୁନାହାନ୍ତି ମତେ ମତେ କହିଲେ ମୁଁ କଲା ବେଳୁ ସେ ଆଉ ଆସିବ।
ହଁ ତାଙ୍କୁ ଖରା ବେଳେ ଯିବ ସେମିତି ଆଉ।
ହଁ ନହେଲେ ତା ମାଙ୍କୁ କହିଥିଲେ ବି ସେ କହିଥାନ୍ତେ ଯାଆ ବୋଲି।
ହଉ ହଉ ରଖୁଛି ଆଁ ଯା ତୁ ବାହାଘର ଦେଖିବୁ।
ହଉ।